ଆଜ୍ଞା
ଆଜ୍ଞା ବନ୍ଧୁ ପ୍ରଣାମ।
ପ୍ରଣାମ।
କଣ କରୁଚନ୍ତି?
ବସିଥିଲି ଯୋଉଭଳିଆ ତ ବର୍ଷା ହଉଛି, ମୁଁ ଏଇନା ଖବର ପାଇଲି କି ଅ ଗୋଟେ ଜାଗାରେ ଷଣ୍ଢ ମରିଚି। ଆଉ ଗୋଟେ ଲୋକଟେ ଯାଉଥିଲା ଷଣ୍ଢ ଗାଈ ଚରେଇବା ପାଇଁ। ଷଣ୍ଢକୁ ନେଇକି ଯାଉଥିଲା।
ଆଜ୍ଞା ଆଜ୍ଞା।
ଷଣ୍ଢ କୁ ଘଡଘଡି ମାଇଲା ଷଣ୍ଢ ମରିଗଲା। ତାକୁ ସେ ଲୋକଟା ବେହୋସ ହେଇଯାଇଛି।
ଇଏ ବହୁତ ଚଡ଼ଚଡି ବୋଧେ ମାରିଛି ନା କଣ ଆପଣଙ୍କ ଗାଁ ରେ।
ଆଜ୍ଞା ଆଜ୍ଞା, ଭାରି ଚଡ଼ଚଡି ମାରିଲାଣି, ହଡଘଡି ଏଇଥିରେ
ସେ ସେହି ଜାଗାରେ ଗୋଟେ ଦୋକାନ କୁ ବି ଘଡ଼ଘଡ଼ି ମାରିଛି।
ଓହୋ। ମାନେ ଏଇ ସବୁ ମାନେ କଣ କହିଲେ ବର୍ଷା ହେଲା ବେଳକୁ ଆମକୁ କିଛି ସୁବିଧା ବି ଆମର ହଉଛି, କିଛି ବି ଆମର ବହୁତ କ୍ଷୟକ୍ଷତି ବି ବହୁତ ହଉନି କି? ଆମର କଣ ବର୍ଷା ହେଇ ହେଲେ ଆମର ବିରି ମୁଗ କି ଧାନ ଟିକେ ଭଲ ହବ। ତୁ ମାନେ ଏବେ କଣ ଧାନ ଟା ରୁଆ ହବ ନା, ଏବେ ଟିକେ ଭଲ ହବ କିନ୍ତୁ ଏଇଭଳିଆ ମାନେ ମାନେ ଘଡଘଡି ଘଡଘଡି ମା ପିଲା ବେଳକୁ ଆମ କିଏ ହଉଛି ବହୁତ।
ବର୍ଷା ହେଲେ ବି ଆମର ଏଠି ବର୍ଷା ହଉଚି, ଦଶ ଶତକଡା ଭଲ ଲାଗୁଚି।
ଆଉ ଲବେ ଶତକଡା ଖରାପ ବହୁତ କ୍ଷୟକ୍ଷତି ହଉଛି।
ଓହୋ। ଏଇଟା ଏମିତି ହେଲେ କିଛି ଲାଭ ଅଛି କି। କଣ କରିବା ଆଉ ଯାହା ତ ମାନେ ପ୍ରକୃତିର ନିୟମ ଆମେ ଆଉ ତାକୁ ଚେଞ୍ଜ୍ ବି କରିବନି। କିଛି ପରିବର୍ତ୍ତନ ବି କରିପାରିବନି କଣ କରିବା ଆଉ।
ଆଜ୍ଞା ମ
ଆଉ ଆପଣଙ୍କ ଆପଣ କଣ ଆଜି ଯିବାର ଥିଲା କୁଆଡେ ପା। ଆପଣ ଯାଇଥିଲେ? ରଜ ପାଇଁ ପୋଷାକ ଆଣିଥିଲେ?
ପୋଷାକ ଆଣିବାକୁ ଯାଇଥାନ୍ତି ଗଲା ବେଳକୁ ସେ ବର୍ଷା ଘଡଘଡି ଦେଲା ଯେ ଆଉ ଯାଇ ହେଲାନି ତାପରେ କିଛି ସମୟ ପରେ ଶୁଣିଲି ସେ ଘଡଘଡି ସେଇ ଘଡଘଡିରେ ଜଣେ ଅ ସେ ଜାଗାରେ ଜଣେ ଷଣ୍ଢ ମରିଛି ଗୋଟେ ଲୋକ ବେହୋଷ ହେଇଯାଇଛି। ସେଇ ଡରରେ ଆଉ ଯାଇ ପାଇଲିନି ଆଉ
ନାଇଁ ନାଇଁ ଆପଣ ଯାଆନ୍ତୁନି ବି କାହିଁକି ନା ଏବେ ବି ବହୁତ ପ୍ରଚୁର ପରିମାଣରେ ଘଡ ଘଡି ବି ମାରୁଥିବ ତାହେଲେ ଆପଣ ଗୋଟେ କାମ କରିବେ ଏବେ ତ ଅଛି ଆହୁରି ଦୁଇ ଦିନ ତ ଆପଣ କାଲି ପଳେଇବେ ନହେଲେ ବ୍ୟସ୍ତ ହୁଅନ୍ତୁନି ସେଥିରେ କଣ ଅଛି?
ଆଜ୍ଞା ଆସନ୍ତା କାଲି ଚେଷ୍ଟା କରିବି ଯିବା ପାଇଁ ଯଦି ବର୍ଷା ନ ହୁଏ
ଆଜ୍ଞା ଆପଣ ଆଉ ଆପଣଙ୍କ ଘରେ କଣ କହୁଥିଲେ?
ଆପଣ ରଜର ପୋଷାକ କିଣି ସାଇଲେଣି?
ଆଜ୍ଞା ବନ୍ଧୁ ଆମେ ଯାଇଥିଲୁ କାଲି ଆମ ଏପଟ ଅ ବଜାରକୁୁ ଯାଇକି ଆମେ ପୋଷାକ କିଣିକି ନେଇକି ଆସିଛୁ ଅଁ ନୂତନ ପୋଷାକ ତ ପିନ୍ଧିବାକୁ ପଡିବ ବନ୍ଧୁ ଆଉ ଆମର ତ ଗୋଟେ ଅଛି ମାନେ ତ ଆମେ ଆଉ କଣ କରିପାରିବା ତାକୁ ଯାହା ହେଲେ ବି ଆଉ ଯାଇଥିଲୁ ସେଠି ବି
ଆମ ଓଡିଶାରେ ତ ମାନେ ଏଇ ରଜ ପର୍ବଟା ହଉଛି ଆମର ହ ସବୁଠୁ ବଡ ପର୍ବ କଣ କହିବା
ରଜ ପର୍ବ ଟା ହିଁ ତ ସବୁଠାରୁ ଏଇ ଯୋଉଁ ଭଲ ପର୍ବ
ଆଜ୍ଞା। ଆଉ ଆପଣଙ୍କର ପିଠା ପିଠା ହୁଏ ନା ରଜରେ
ଆଜ୍ଞା ଆମର ପୋଡ଼ପିଠା ମଣ୍ଡା ପିଠା କାକରା ପିଠା ସେକା ଏଇଭଳି ଆହୁରି ବହୁତ ପିଠା ହୁଏ ବିରି ପିଠା
ଆଜ୍ଞା। ଆମର ବି ସେଇଭଳି ହୁଏ ପିଠା ପିଠି ହୁଏ ଆମର ଏଇଥରକ କହିଛନ୍ତିଛନ୍ତି ତ ଆମର ପୋଡା ପିଠା ହବ ଆଁ ବିରି ଗୋଜ ହବ ମଣ୍ଡା ପିଠା ହବ ଆଉ ଆମର ଛଣାଛଣି ବି କଣ କରିବେ ବୋଲି ବର୍ଷା ରେ ରଜରେ ଟିକେ ବର୍ଷା ହେଲେ ଭଲ ଲାଗେ ଛଣାଛଣି ଖାଇବା ପାଇଁ ଦେଖାଯାଉ ଏଥର କଣ ହଉଛି ବାରି ତ ଏଥରକ ଭଲ ଅଛି ରଜ ବାରି
ଆଜ୍ଞା। ଆମର ଏ ଅଣ୍ଡିରା ସରି ଏଣ୍ଡୁରି ପିଠା ମଧ୍ୟ ହୁଏ
ହଁ ହଁ। ଆଉ ବନ୍ଧୁ ଆପଣଙ୍କ ପରିବାରର ଲୋକ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ସମସ୍ତଙ୍କ ଦେହ ଭଲ ଅଛି। ମୋରି ଦେହ ଟିକେ ଖାଲି ଖରାପ ଅଛି।
ଆପଣଙ୍କର କଣ ଥଣ୍ଡା ହେଇଥିଲା ଛାଡିଲାଣି ନା, ନା ଛାଡିିନି?
ଛାଡ଼ିନି ତ, ସେଇୟା ତ, ଔଷଧ ଆଣିବାକୁ ବି ଆଜି ଯାଇଥାନ୍ତି। ଦେଖିଲା ବେଳକୁ ଇଏ ବର୍ଷା କୋଉଠି ଘରୁ ବାହାରିବାକୁ ଦଉଛି କି?
ଓହୋ। ଆପଣ କହିଲେ ଔଷଧ ଖାଆନ୍ତୁନି ବନ୍ଧୁ, ସେଥିରେ ରାସାୟନିକ ପଦାର୍ଥ ମିଶୁଛି ନା ତା ଅପେକ୍ଷା ଆପଣ ଯଦି ମାନେ କିଛି ଘରୋଇ ଜିନିଷ ଖାଇବେ ସେଇଟା ଭଲ, ଆପଣ ଗୋଟେ କାମ କରୁନାହାନ୍ତି ଉଁ ପାଣି ନେଇ ଆସିବେ ତା ଦେହରେ ଟିକେ ଲୁଣ ପକେଇଦବେ ଆଉ ଆଉ ସେଥିରେ ଟିକେ ଅଦା ଛେଚିକି ପକେଇଦେବେ, ଅଦା ଟିକେ ଅଧିକ ପକେଇଲେ ଭଲ କାହିଁକିନା ଥଣ୍ଡା ଟା ମାନେ ବେଶୀ ପକେଇବେନି, ଯେତିକି ଦରକାର, ତା ଦେହରେ ଗୋଲମରିଚ ଟିକେ ଛେଚିକି ପକେଇଦେବେ। ଆଉ ଟିକେ ଉଁ ତୁଳସୀ ପତ୍ର ପକେଇଦିଏ। ବେ ଆଉ ପକେଇ ଦେଇକି ତାକୁ ଟିକେ ପିଅନ୍ତୁ। ସନ୍ଧ୍ୟାବେଳେ ହଉ କି, ସଖାଳେ ହଉ, ଆଉ ନହେଲେ ଅଦା ଟିକେ ଛେଚିକି, ତା ଦେହରେ ଟିକେ ମହୁରସ ଉଁ ଟିକେ ଇଏ କରି ପିଅନ୍ତୁ ନହେଲେ ତୁଳସୀ ପତ୍ରରେ ମହୁ ଖାଆନ୍ତୁ ସକାଳୁ ଗାଧେଇକି। ବୁଝି ପାରିଲେ?
ମୁଁ ସବୁଦିନ ସକାଳୁ ଉଠିକି, ଥାଲୁକୁରି ପତ୍ର ଆମର। ଯୋଉଟା ବ୍ରହ୍ମାଂଶ ବ୍ରାହ୍ମୀ ଅଂଶ ବଢାଏ ସେଇ ପତ୍ର ମୁଁ ଖାଏ। ସବୁଦିନ ପ୍ରତିଦିନ ମୁଁ ସେ ପତ୍ରଟା ଖାଏ।
ଆଜ୍ଞା ସେଇଟା ସବୁ ଖାଇଆ ଭଲ ଖାଲି ପେଟରେ ବି ବେଲ ପତ୍ର ବି ଖାଇବେ ସାତଟା ସିଏ ବୋହୁତ ଭଲ।
ଆଜ୍ଞା ମୁଁ ସକାଳୁ ଉଠିକି ପ୍ରଥମେ ସ
ସକାଳେ ଉଠିକି ମୁଁ ପ୍ରଥମେ ଥାଲୁକୁରି ପତ୍ର ଖାଏ, କାରଣ ସେଥିରେ ବ୍ରାହ୍ମୀ ଅଂଶ ଆପଣ ଖାଆନ୍ତି କି?
ଆ ଆଜ୍ଞା ଆଜ୍ଞା ମୋର ତ ସେଇଟା ଗୋଟେ ପ୍ରତିଦିନର ମାନେ ଇଏ ଗଲାଣି ମାନେ ମୁଁ ସକାଳୁ ଉଠିକି ଉଁ ଆଗେ ସକାଳୁ ଉଠିକି ବାସି ପାଣି ଟିକେ ପିଇକି ତାପରେ ମୁଁ ଖାଲି ପେଟରେ ଖାଏ ତାକୁ, ଥାଲୁକୁରି ପତ୍ର ବେଲ ପତ୍ର। ଏ ସବୁ ଖାଇବା ଦରକାର କାହିଁକି ନା ଆମ ଚତୃପାର୍ଶ୍ୱରେ ଯାହା ବିି ସବୁ ଭଗବାନ ଆମକୁ ଦେଇଚନ୍ତି ସେ ସବୁ ଆମର କଣ ସେ ସବୁ ହିଁ ଆମର କାମରେ ଲାଗୁଚି ଆମେ କିନ୍ତୁ ଆମର ଆମେ କଣ ଆମେ ମାନେ ଗୋଟେ ଆଧୁନିକ ଯୁଗରେ ବ ବଢିଆସିଲେଣି, ବୋଲି ଆମେ ଔଷଧ ହଉ କି ଆମେ ଯୋଉ ଜିନିଷ ଆମ ଶୀଘ୍ର ଯୋଉ ଜିନିଷରେ ଆମେ ମାନେ ସୁସ୍ତ ହୋଇଯିବା, ଆମେ ସେଇ ସବୁ ଜିନିଷ ଆମେ ବ୍ୟବହାର କରୁଚନ୍ତି। କିନ୍ତୁ ସେ ସବୁ ଜିନିଷ ବ୍ୟବହାର କରିବା କଥା ନୁହେଁ। କଣ କରିପାରିବା ଆଉ ବନ୍ଧୁ।
ଆପଣଙ୍କର ଖାଇବା ସଉକ୍ କଣ?
ମୋର ଖାଇବା ସଉକ୍ ମତେ ଟିକେ ପିଠା ପିଠି ଭଲ ଲାଗେ। ବୁଝିପାରିଲେ ଆ ମତେ ସେଇ ସବୁ ଟିକେ ବହୁତ ପସନ୍ଦ।
ଆପଣଙ୍କର ଉଁ ଭଲ ପିଠା କୋଉ? ପିଠାଟା ଆପଣଙ୍କୁ ବହୁତ ପସନ୍ଦ ଲାଗେ?
ପିଠା ଭିତରୁ ମତେ ବନ୍ଧୁ ପ୍ରାୟତଃ କହିବାକୁ ଗଲେ ମତେ ସବୁ ପିଠା ଭଲ ଲାଗେ। କିନ୍ତୁ ମତେ ଟିକେ ଅଧିକ ଭଲ ଲାଗେ କୋଉଟା କହିଲେ ମାନେ ଭଲ ଲାଗେ ଏଣ୍ଡୁରି ପିଠା ହଉ କି ଆମର ପୋଡ ପିଠା ହଉ। କି ଆରିସା ପିଠା ହଉ କି ମଣ୍ଡା ଏଇ ସବୁ ଜିନିଷ ମତେ ଟିକେ ଭଲ ଲାଗେ।
ଆପଣଙ୍କୁ ଆପଣଙ୍କୁ କୋଉ ପିଠା ପସନ୍ଦ ଆପଣଙ୍କର?
ମୋର ଅଧିକ ସେକା ପସନ୍ଦ ଆଁ କାକରା ପସନ୍ଦ ଏ ଆଜ୍ଞା ଆଜ୍ଞା। ଆରିସା ପି ଆରିସା ପିଠା ମୋର ଅ ବୋହୁତ ପସନ୍ଦ।
ଆଜ୍ଞା ଆପଣଙ୍କୁ ତାଳ ପିଠା ଭଲ ଲାଗେ ନା?
ତାଳରେ ଯୋଉ ସେକା ହୁଏ।
ଆଜ୍ଞା ଆଜ୍ଞା। ତାଳରେ ପୋଡ ପିଠା ଖାଇଚନ୍ତି ଆପଣ?
ଆଜ୍ଞା।
ମାଲପୁଅ ଟା ବଲ ଲାଗେନି ମତେ?
ଭଲ ଲାଗେ ଏତେ ବି ନୁହେଁ।
ଆଉ ଆପଣଙ୍କର ଘରେ ଗଣେଶ ପୂଜା ହୁଏ କାଳେ ମୁଁ ଶୁଣିଛି।
ଆଜ୍ଞା ଆଜ୍ଞା ଆମର ଯୁଗ ଆମ ଘରେ ଗଣେଶ ପୂଜା ଟା ନି ଆପଣ ଜି ଆମ ଘରେ ଏ ପନିର୍ ହେବ ବୋଲି ମୋତେ ରେସିପି ଜଣା ନାହିଁ।
ଓହୋ ଆପଣଙ୍କୁ ମାନେ କେମିତି ରୋଷେଇ କରନ୍ତି? ତ ସେଇଟା ତିଆରି କରନ୍ତି କେମିତି?
ଆପଣଙ୍କୁ ଆସେ?
ଆଜ୍ଞା ମୁଁ ଆପଣଙ୍କୁ କହିଦେବି କି?
ଆଜ୍ଞା ନିଶ୍ଚିନ୍ତ।
ଆଜ୍ଞା। ଗୋଟେ କାମ କରିବେ ଆପଣ ଏକୁଟିିଆ ଅଛନ୍ତି ବୋଧେ ମଜା ଲାଗୁଛି।
ଆଜ୍ଞା ଆଜ୍ଞା ମୁଁ ଏକୁଟିଆ ଅଛି।
ହ ଗୋଟେ କାମ କରିବେ ଏ ଗୋଟେ କଢେଇ ଆଣିବେ ତା ଦେହରେ ଟିକେ ତେଲ ପକେଇ ଦେବେ। ତେଲ ପକେଇ ସାରିଲା ପରେ ତାପରେ ଆପଣ କଣ କରିବେ ନା ଜିରା ଟିକେ ପକେଇଦବ ଆପଣଙ୍କ ପାଖରେ ଯଦି କିଛି ଗୋଟା ମସଲା ବି ଥିବ ତାକୁ ପକେଇବେ କିଛି ମାନେ ଆପଣଙ୍କୁ ମୁଁ କହୁଛି କିଛି ଆପଣ ମାନେ ଦୋକାନ କିଣିକି ମସଲା ଆଣିବେ ସବୁଠୁ ଭଲ ଧଣିଆ ହଉ କି ଆପଣଙ୍କର ହଉ ଯୋଉ ଯାହାବି ଆପଣଙ୍କର ଯୋଉ ଅ ଗୋଟା ମସଲା ଅଛି। ତାକୁ ସବୁ ଭାଜିକି ଗ୍ରାଇଣ୍ଡିଙ୍ଗ କରିବେ ସିଏ ହେଉଛି ମାନେ ଆପଣ ତାକୁ ମାନେ କଣ କହିଲେ ତାକୁ ଆପଣ ବାଟିବେ ଆପଣ ଯୋଉ ଚିଡରେ ବାଟିଦେବେ ନହେଲେେ ଛେଚିଦେବେ ଟିକେ ଛେଚିକି ବି ପକେଇଦେବେ ସେଗୁଡା ଭଲ ଲାଗିବ। କିନ୍ତୁ ସେ ଯୋଉ ଦୋକାନରେ ଯାହାବି ଆମର ଯୋଉ ବି ଅ ମିଳୁଛି ଆମର ଯୋଉ ମସଲା ସବୁ ମିଳୁଛି ସେଗୁଡା ସବୁ ବ୍ୟବହାର କରିବା କଥା ନୁହଁ ବୁଝିପାରିଲେ? ତ ଆପଣ ଯୋଉ ଯାହାବି ଘରୋଇ ଜି ରେ ଯୋଉ ଭାଜିକି ତାକୁ ଆପଣ ନିଜେ ତିଆରି କରିବେ ସେ ତାର ଗୋଟେ ସ୍ଵାଦ ଅଲଗା ପ୍ରକାରର ବୁଝ
ଆଜ୍ଞା ବନ୍ଦୁ।
ଆପଣ ସେଇଭଳିଆ ପିଆଜ ଅଦା ରସୁଣ ପକେଇକି କରିବେ। ତ ତାକୁ ପନିର କୁ ଭାଜି ଦେଇକି ତରକାରୀ କରି ପନିର କୁ ଭାଜିଦବା ଆଗେ ଭାଜି ଦେଇକି ତାପରେ ରଖିଦେବେ ତାପରେ ଆଳୁ ଟିକେ ଯିତି ଆପଣ ପକେଇକି ଭାଜିକି ରଖିଦେବେ। ତା ଦେହରେ ସେଇଥିରେ ତେଲ ପକେଇଦବେ ତା ଦେହରେ ଆପଣ ଗୋଟା ମସଲା ପକେଇଦବେ ଯାହା ପକେଇବା କଥା। ତେଜପତ୍ର ଟିକେ ପକେଇଦବେ ତାରେ ପିଆଜ ପକେଇବେ ଅ କାଟିକି ପକେଇବେ ଟିକେ। ଅଦା ରସୁଣ ର ଗୋଟେ ଯୋଉ ତାକୁ ଗୋଟେ ନା ମାନେ ଆପଣ ଗୋଟେ କରିଥିବେ କଣ କହିଲେ ବାଟିକି ତାକୁ ରଖିଥିବେ ତା ଦେହରେ ପକେଇଦେବେ ତାପରେ ଆପଣ ଉଁ କରିଦେବେ ଗୋଟେ କାମ ଯୋଉ ଟମାଟୋ ଟିକେ ପକେଇଦେବେ। ପକେଇଦେଲା ପରେ ତାକୁ କଷି ସାରିଲା ପରେ ତାଦିହରେ ଯୋଉ ଭାଜିିକି ରଖିଥିବେ ପନିର ଟିକେ ପକେଇଦେବେ ଆଉ ତା ଫୁଟଣ ପକେଇଦେବେ ଗୋଟେ କାମ କରିବେ, ଉ ଆଳୁ ପକେଇଦକି ଟିକେ ମିନିମମ୍ ଟିକେ ମାନେ କଷା ଟାଇପ ର କ ତାକୁ ଟିକେ ପାଣି ଦେଇକି ଫୁଟେଇଦେବେ ତା ବାହାର କରିଦେବେ। ତା ଦେହରେ ଯାହା ବି ମସଲା ଆପଣ କରଥିବେ ଘରୋଇ ତିଆରି ମସଲା ସେଇଟା ଟିକେ ପକେଇଦେବେ, ଜିରା ଗୁଣ୍ଡ ଟିକେଥ ସେରେ ପିଲା ବେଳେ ଜିରା ଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ଲଙ୍କାଗୁଣ୍ଡ ଏସବୁ ଟିକେ ଏ
ଆମର ପ୍ରତ୍ୟେକ ଗୁଣ୍ଡ ଆ ଆମର ପ୍ରତ୍ୟେକ ମସଲା ଗୁଣ୍ଡ ଘରେ ହିଁ ବନିଥାଏ।
ଆଜ୍ଞା ସେ ସବୁ ଭଲ ହଉ ବନ୍ଧୁ ରହିଲି ନମସ୍କାର।
ଆଜ୍ଞା ନମସ୍କାର।